ଓହଃ, ହଁ ଆଉ?
ଏଇ ଖୁଣା ଘରେ ଏକୁଟିଆ ଅଛ ନା? ନା
ସେଇ ଶା ସେଇ ଶାଶୁ ଦି ଜଣ ଅଛନ୍ତି, ମୁଁ ଅଛି ଆଉ। ଆଉ ଝିଅର ପା ଗୋଡ ଭାଙ୍ଗି ଯାଇଚି, ଝି ନା ଝିଅର ଗୋଡ ଭାଙ୍ଗି ଯାଇଛି ଦି ମାସେ। ଝିଅର ଦେ ଦି ମାସେ ହେଲା ଗୋଡ ଆ ଆକ୍ସିଡେଣ୍ଟରେ ଭାଙ୍ଗି ଯାଇଛି। ସେ ପୁରା ଘରେ ଶୋଇଛି। ଅପରେସନ ହେଲା।
ମୁଁ କହିଲି ଏବେ ଭଲ ନା?
ନା ଭଲ ନୁହଁ, ସିଏ ପା ଅପରେସନ ହେଇଥିଲା। ଅପରେସନ ହେଇଥିଲା ଷ୍ଟିଚ୍ ଖୋଲିକି ପୁରା ପ୍ଲାଷ୍ଟର ଗୋଡ ସାରା ହେଇଛି। ପୁରା ପାଦ ପାଖରୁ ଜଙ୍ଘ ପର୍ଯ୍ୟନ୍ତ।
ପୁଣି କେତେ ଦିନେ କହି ଛନ୍ତି ସେଟା ଖୋଲା
ହଁ ଫୋସ୍‌ ଦେଢ ମାସରେ ଖୋଲା ହବ। ମାସେ ହେଇଗଲାଣି ଆଉ ପନ୍ଦର ଦିନ ପରେ ଯିବୁ।
ହୁଁ।
ହଁ, ସେ ପା ଯାଇଥିଲେ ଖାଲିଟାରେ ଗୋଟେ ପିଲାଟେ ଆସି ସିକି ତା ଗୋଡକୁ ବାଡ଼େଇ ଦେଲା ନା, ଗାଡି ଆଣିକି। ସିଏ ଗାଡି ନେଇକି ଯାଇଥିଲା। ହଁ ସେ ସ୍କୁଟ୍ ସ୍କୁଟି ନେଇକି ବୁଲଉଥିଲା ଗୋଡଟା ତଳେ ଥୋଇଥୋଇକା, ଗୋଟେ ଜାଗାରେ। ବୁଲଉଥିଲା, ସେ ଆସି ଗୋଟେ ପିଲାଟେ ଗାଡି ସ୍ପିଡିରେ ଆସିକି ତା ଗୋଡକୁ ସିଧା ପାଟ୍ ପିଟିଲା ଆଉ। ଗୋଇଠି ଉପରକୁ ପୁରା ଦି ଖଣ୍ଡ। ହୁଁ। ସାଙ୍ଗେ ସାଙ୍ଗେ କଟକ ନେଇକି ପଳେଇନୁ। କଟ- କଟକରେ ଅପରେସନ ହେଲା। ହେଇକି ଚାରି ଦିନ ରହିକି ଘରକୁ ଆସିଲୁ। ତା ପନ୍ଦର ଦିନି ପରେ ପୁଣି ଯାଇଥିଲୁ। ଷ୍ଟିଜ ଖୋଲିକି ପ୍ଲାଷ୍ଟର କରିଛି। ଆ ଦେଢ ମାସ ପରେ କହିଛି ଆସିଆ ପାଇଁ। ମାସେ ହେଇଗଲାଣି। ଆଉ ପନ୍ଦର ଦିନରେ ଖୋଲା ହବ। ଖୋଲା ହେଇକି ପୁଣି- ଗୋଟେ ଛୋଟ କହିଚି ପତଳା ପ୍ଲାଷ୍ଟର କରିବ। କଲେ ଚାଲିବ। ୱାର୍କର ଧରିକି ଚାଲିବ।
ହଁ ହଁ।
ପୁଣି ଯେବେ ଧୀରେ ଧୀରେ ଆସ୍ତେ ଆସ୍ତେ ଚଲାବୁଲା କରିବ। ହେଇବା ତା ବାବା ଯାଇକି
ହୁଁ ମୁଁ କହିଲି ଟଙ୍କା କେତେ ଖର୍ଚ୍ଚ ହେଇଥିବ ନା କାର୍ଡ ଦ୍ଵାରା କଲେ।
କାର୍ଡ ନାହିଁ ନା ଟଙ୍କା ଖର୍ଚ୍ଚ ହେଲା ନା ହାତରୁ ସବୁ କାର୍ଡ ଥିଲେ ଅପରେସନଟା କାର୍ଡରେ ହେଇଥାନ୍ତା କିନ୍ତୁ ସବୁ ଆମକୁ ହାତରୁ ଖର୍ଚ୍ଚ କଲୁ
କାର୍ଡ଼ କଣ ଝିଅର ହେଇନଥିଲା ନା କଣ?
ରାସନ କାର୍ଡ଼ ନାହିଁ ନା ରାସନ କାର୍ଡ଼ ସିନା ଥିଲେ ସ୍ୱାସ୍ଥ୍ୟ କାର୍ଡ଼ ହେବ। ହବ ହଁ ସେଥିପାଇଁ ଆମର କାହାରନାହିଁ ଆଙ୍କର ଗାଡି ଅଛି ହ ସେଇଥିପାଇଁ ଆମର ହେତେବେଳେ କାର୍ଡରେ କଟି ଯାଉଛି ଯେତେବେଳେ ଆସୁ କରୁଛୁ କଟି ଯାଉଛି।
ହୁଁ।
ଆଉ କାଗାଡି ଗାଡି ଥିଲେ ତ କଟିଯିବ ନା ହଁ ସେଇଥିାଇଁ ସେଇ ଇନକ୍ୱାରୀରେ ଆସୁଛନ୍ତି କାଟି ଦଉଛନ୍ତି ଆମେ ଆଉ କରୁନୁ ସେଥିପାଇଁଁ କାର୍ଡ଼ ନାହିଁ ଷାଠିଏ ହଜାର ଖାଲି ନେଇଗଲେ ଅପରେସନ୍ ଆଉ ଚାରି ତିନିଦିନ ରହିଲୁ ମେଡିସିନି ଫେଡିସିନି ଲକ୍ଷେ ଭଳିଆ ଖର୍ଚ୍ଚ ହେଇଗଲାଣି ହଁ ଖାଲିଟାରେ କୁହନା ତା ବାବା ଯାଇକି ଆଡିମିସ ସନ କରନା ଫର୍ମ ପକ୍କା ସାର୍ଟିଫିକେଟ୍ ଯାଇକି ଆଣିଲେ କଲେଜରୁ। ସିଏ କୋଉଯାଇପାରୁଛି ସେ ନହଲେ ଏକା ଏକା ନିଜେ ନିଜେ ସବୁ କରିଦେଇଥାନ୍ତା।
ହଁ ହଁ।
ହଁ ସେ ତ ଗାଡ଼ିରେ ଯାଏ କଲେଜ ସବୁଦିନ ଆଉ କଲେଜ ନ ଥିଲା ଖାଲିଟାରେ ତାର ଯାଇଥିଲା ଏଇଠି କଣ ପାଇଁ ସେ ଆଣିକି ବାଡେଇଦେଲା।
ଓହୋ ଆଉ ସେ ଯିଏ ବାଡେଇଲା ସେଏ ଆଉ ଖଚ
ହଁ ସିଏ ଖର୍ଚ୍ଚ କଣ କରିବ ଶୁଣୁନ ତାର ସିଏ ତାର ବାଡ଼େଇ ଦେଇକି ଠିଆ ହେଲା ଇଏ ମୋ ପୁତୁରା ଜଣେ ଝିଆରୀ ଜଣେ ବି ବସିଥିଲା ପଛରେ ସିଏ ଛିଟିକିକି ପଡିଲା କିନ୍ତୁ ସିଏ ତାର ବେଶୀ କିଛି ହେଇନି। ଆରି ଗୋଡକୁ ଆଣିକି ବାଡ଼େଇଲା ନା? ସିଏ ସିଏ ତାର ଗାଡି ପୁରା ଦି ଖଣ୍ଡ ହେଇଗଲା। ତା ଗୋଡ ପୁରା ଦିଖଣ୍ଡ ହେଇଗଲା ଆଉ ସେ ପିଲାଟାକୁ ପୁତୁ ଆସିକି ମାରଧରକଲା ତାପରେ ଆଙ୍କ ଅବସ୍ଥା ଦେଖିକି ମେଡିକାଲ ନେଇଗଲେ। ତାକୁ ଛାଡିଦେଲେ ଗୋଟେ ଏଫେଆରବି ତା ନାଁରେ ଦେଇଥିଲେ।
ହୁଁ ହୁଁ।
ଏଫେଆରରେ ସେ ପୋଲିସ ବାଲା ତାକୁ ଧମକ ଚମକ ଦେଲେ ହେଲେ ଏ ଗୋଡ ହାତ ତଳେ ପଡ଼ିଲେ ତା ବାପ ଜେଜେ ଆଉ ତାକୁ ଉଁ କହିଲେ ଆମେ ପାଞ୍ଚ ହଜାର ଟଙ୍କା ତା ଜେଜେ କହିଲେ ଆମେ ପାଞ୍ଚ ହଜାର ଟଙ୍କା ଦେଇପାରିବୁ। ଆଉ ଦେଇପାରିବୁନୁ ଦରମା ପାଇଲେ। ଇଏ କହିଲେ ମୋର ତ ଲକ୍ଷେ ଟଙ୍କା ଖର୍ଚ୍ଚ ହେଲାଣି ପାଞ୍ଚ ହଜାର ନେଇକି କହିକିନାଁ କରିବୁ। ମୁଁ ତ ଗାଡି ଭଡା ଦଶ ହଜାର ଦେଇକି ଯିବା ଆସିବା ମୋର ଖର୍ଚ୍ଚ ହେଲାଣି
ହଁ ହଁ।
ଆଉ ପାଞ୍ଚ ହଜାର କାହିଁ ନେବୁ କେଉଁଦିନ ଦରମା ପାଇବ ଦିନେ ଦେଖିବାକୁ ଆସିନି ସୁଦ୍ଧା।
ସେଟା ତାଙ୍କର ଭୁଲ ନା ତାଙ୍କ ହଁ ତାଙ୍କ କର୍ତ୍ତ
ବି ଭଲ ପିଲା ନୁହଁ।
ହୁଁ ମଦୁଆ ବୋଧେ।
ହଁ ଏରା ଭଲ ପିଲା ନୁହଁ। ବାପ ଆଙ୍କୁ ସବୁ ଗୋଡ ତଳେ ପଡିକି ନେହୁରା ହେଲା କହିଲା ମୋତେ ଛାଡ଼ିଦିଅ ମୋ ସ୍ତ ମୋ ସ୍ତ୍ରୀ ପୁଅ ମୁରବି। ଆଉ ଏମତି କହିଲେ ଯେମିତି ଇଏ ଛାଡିଦେଲା ଆଉ କଣ କରିବେ।
ହଁ ଇଏ ଭଲ ଲୋକ ବୋଲି ଆଉ ଯିଏ ହେଇଥାନ୍ତା ବିଧା ମାରି ମୋ ଗାଡି ଗାଡି ଦେବୁ ଇଆଡେ ଯାହା ଖର୍ଚ୍ଚ ହେଲା ସମ୍ପୂର୍ଣ୍ଣ ବହନ କରିବୁ।
ଖଣ୍ଡ ହେଇଯାଇ ଥୁଆ ହେଇଛି। ଆଉ ସିଏ ତା ଗୋଡ ବି ଭାଙ୍ଗିଛି ଆଉ ଏମିତି ଆ ସୁବିଧା ସେ ତାର ଘ ସେମିତି ବେଡରେ ଶୋଇଛି ସେଇ ଦିନଠୁ ଆଉ କଣ ଉଠି ପାରୁଛି କି।
ହଁ ତମକୁ ଏଇଖୁଣା ଭାରି ହଇରାଣ ହେବାକୁ
ଆଉ ହଇରାଣ ନୁହଁ ସେଇଥିରେ ଏ ଯୋଉ ଚି ଝାଡ଼ା ପରିସ୍ରା ସବୁ ବେଡ଼ରେ।
ହଁ ହଁ।
ଉଠି ପାରିବନି ନା ଗୋଡ ବି ଓହଳେଇବାକୁ ଡାକ୍ତର ମନା କରିଛି ଫୁଲିଯିବ।
ହଁ ହଁ ଦେଖିନ ଜଣେ ମାନେ ଘରେ ପେସେଣ୍ଟ ରହିଲେ ମାନେ ସେତେ ଆଉ ଯିଏ ତାର ସେବା କରିବ ସିଏ ବି ପେସେଣ୍ଟ
ହଁ ହଁ ପା ସେମିତିଆ ହୋଉଛି ପା ଏନା। ମୁଁ କୁଆଡେ ଯାଇପାରୁଛି କି କୁଆଡେ ଯାଇପାରୁନି। ଯୁଆଡ଼େ ଗଲା ବେଳକୁ ତା ଧନ୍ଦା ସାରିକି ମୁଁ କାଲି ମେଡିକାଲ ଯାଇଥିଲି ତା ତା ହଁ ସାରିକି ଏ ଶାଶୁ ଅଛନ୍ତି ସାନ ଶାଶୁଟିଏ ଯିଏ। ଯଦି ମୁଁ ତାର କୋଉଟା କରି କରି ପାରିନଥିବ ସେ ଟିକେ କରିଦଉଛନ୍ତି ଆଉ ମୁଁ ଯଦି ନଥିବି କୁଆଡେ ଅର୍ଜେଣ୍ଟ ପଡ଼ିଲା ଗଲି ଏ ସେ ହେଇ ପରିସ୍ରା ହେଇ ନେଇକି ଢାଳେ ଝାଡା ନେଇକି ଢାଳେ ଆଉ କଣ କରିବି। ଆଉ ସେ ତ ଉଠି ପାରିବ ନା ନା ନାଙ୍କ ବୟସ ହେଇଗଲାଣି। ପାର ହେଇଗଲେଣି ସିଏ ହେଲେ ଅଛନ୍ତି ହେଲେ କାମ କଣଟା କରୁଛନ୍ତି। କରୁଛନ୍ତି କିନ୍ତୁ ସାନ ଶାଶୁ ଆଉ ଟିକେ ଦମ୍ଭିଲା ଅଛନ୍ତି ଆଉ ସତୁରି ପାର୍ ହେଇଗଲାଣି ସେ। କିନ୍ତୁ ସେ ରୋଷେଇ ଫୋଷେଇ କରିଦିଅନ୍ତି। ମୁଁ ଯୁଆଡ଼େ ଯାଏ ମୁଁ ନହଲେ ସିଏ ନଥିଲେ ମୁଁ ଯାଇପାରନ୍ତିନି ନା କୁଆଡ଼େ ବାପଘ୍ ଘର ସିଏ ସବୁ ରୋଷେଇ କରନ୍ତି ସେ ରୋଷେଇ କରିବାକୁ ବି ଭଲ ପାଆନ୍ତି। ସେ ରୋଷେଇ କରିକି ସମସ୍ତେ ଖାଇଲେ ତାଙ୍କର ଖୁସି। ସବୁ ଯିଏ ଯାହା କହ ହଁ। ଯିଏ ଯାହା କହିବ ରୋଷେଇ ଏଇଟା କର ଖାଇମି ଛୋଟବେଳୁ ସମସ୍ତଙ୍କ ସେ କରିଛନ୍ତି ମାନେ ତମ ଜାଣିପାରିବନି ସିଏ ଇଏ ଆମର ମା। ଇଏ ଜନ୍ମ କରିଛି ଏମିତିଆ ମାନେ ଆମର ସେ ଦି ଜଣଙ୍କ ଭିତରେ। ପୁଅ ମାନେ ତାଙ୍କ ପୁଅ ମାନେ କଣ ଖାଇବେ କଣ ନାହିଁ ସିଏ ସବୁ କରିବେ। ଆଉ ଯେତିକି କାହା ପାଟିରୁ ବାହାରିଛି ଆମେ ଆଜି ଏଇ ଜିନିଷଟା ଖାଇମୁ ସିଏ କିନ୍ତୁ କରିବେ। ଯେତେ କଷ୍ଟ ହଉ ସେ କରିବେ। ଆମ ଛୁଆଙ୍କର ବି ସେଇଆ ସପସନି। ଛୁଆ ନ ଖାଇଲା ପର୍ଯ୍ୟନ୍ତ ସେ ଖାଇବେନି ପୁଅ ମାନେ ନ ଖାଇଲା ପର୍ଯ୍ୟନ୍ତ ସେ ଖାଇବେନି। ମୋ ପୁଅ ଚଗଲା ବୋଲି
ଏ ଆଉ।
ହଁ ସେ ଶଶୁର ବି ଥିଲେ ସେମିତି ଆମ ଛୁଆ ବହୁତ ଦୁଇ ତିନି ବର୍ଷ ପର୍ଯ୍ୟନ୍ତ ସେ ଜାଣି ପାରନାହାନ୍ତି କିଏ ଆମେ। ନିଜ ଜେଜେ ଜେଜେମା। ସେ ଆଜି ପର୍ଯ୍ୟନ୍ତ ଏଇ ଝିଅ ଟା ଜାଣିଲେଣି ପୁଅଟା ଜାଣିନି ଯେ ଆସେ ଫିଲ୍ କରି ପାରୁନାହାନ୍ତି ନା ସେ ଜାଣି ପାରୁନାହାନ୍ତି ସେ ହଉଛନ୍ତି ଆର ଦିଟା ବସ
ସେ କିଛି ଇଏ କରେ ଆଉ ସିଏ ତ ପୁରା ମାନେ
ସେମିତି କିଛି ଲୋଭ ନାହିଁ ଯାହା ହେଲା ସେ ଛୁଆଙ୍କୁ ଦେବେ ସିଏ ଖାଇବେନି ତାଙ୍କ ଦେବେ ଧରି ଭଲ ପାଆନ୍ତି ତ ଛୁଆଙ୍କୁ କଣ ଆମକୁ କଣ ଯାହା ଗୋଷ ରୋଷେଇ କର ଆଗେ ଚାଖିବା ପାଇଁ ଦେବେ ନିଅ ଚାଖ ଆ ସେ ଭଲ। ଆଉ ଆମେ ବି ତାଙ୍କୁ ସେମିତି ନିଜ ଶାଶୁଠାରୁ ଅଧିକ କରି
ହଁ ହଁ କେମିତି କରିବନି ତମେ ବା ତାଙ୍କ ଠାରୁ ସେ ଶିକ୍ଷା ସବୁ ପାଇଲ।
ହଁ ଆ
ହୁଁ।
ଆ ଇଏ ବି ସେଇୟା କହବେ କିବ ତାଙ୍କୁ ହଉଛି ଆଗ କରିବ
ହୁଁ ହୁଁ। ଏ ପୁରୀରୁ ମାନେ ଝିଏ ନା ସିଏ ମୋ କତିକି ଏଇକା କଲ କରିଛନ୍ତି।
କିଏ କରିଚନ୍ତି ବୋଧେ କଲ ଏନ୍ତି ଘୁଁ ଘୁଁ ହଉଚି। ମୋର ବା ସେମିତି ଆସୁଚି ମ୍ୟାସେଜ୍ କଣ କହିଲ।
ମୁଁ କହିଲି ମୁଁ ସାଇଲେଣ୍ଟ୍ କରିଦେଲି ନା ଇଏ ହେଲେ ଆଉ ସେମିତି ହଉଚି?
ହଁ ଘୁଁ କିନା ଏଇନା ହେଲା ମୋର ବି ଆସୁଚି ମ୍ୟାସେଜ୍ ଫ୍ୟାସେଜ୍ ଆସୁଚି ନେଟ୍ ଅନ୍ ରହିଚି। ଆମେ ହଉଚି ମୁଁ ବା କାଲି କଣ ହେଲା କାଲି ମେଡିକାଲ ପଳେଇଲି। ଜମା ଫୋନ୍ ଆଉ ଧରେଇବା ପାନି ପହର ଦିନ ମୋର ଆସି ପିଲାଟା ଅଛି କିନ୍ତୁ ମୁଁ କରି ପାରୁନି
ହୁଁ ହୁଁ।
ଆଜି ତିନି ଦିନି ହେଲା ତିନି ଦିନି ଆଜି କିଛି ନ କଲେ ପୁଣି ଡେରି ହେଇଯିବ ଝିଅର ସରିଲାଣି। ଆ ପର ଗୁରା ମୋ ଝିଅ ଝିଅ ସବୁ କରିଦବ ଆ ପର ଗୁରା ସେ ସେ ସବୁ ବସିଚି ନା ସବୁବେଳେ। ସିଏ ତାର ସେଗୁଡା କରିଦବ ପୁରଣ। ହେଲେ ଏଗୁଡ଼ା ତ କରିବାକୁ ନିଜେ ପଡ଼ିବ ତାପରେ ଆମେ ମା ଛୁଆ ସବୁ ସଇଲାଣି ତାଙ୍କର ହଁ। ଅଲି ଦେଇର ତ ସରିଗଲାଣି ଆଜି।
ହଁ ହଁ ସେ ମୋ କତିକି ଆଜି ଲଗେଇକିରି କଥା ହେଇଯାଇଥିଲେ।
ହଁ ସେ ମୋ କତିକି କଲା ତମ କତିକି କଲା ମୁଁ ତା କତିକି କରିପାରୁନି। ତାର ଜମା ଶୁବୁନି ତା କଥା ଟା ଶୁବୁଚି ମୋ କଥା ଟା ତାକୁ କିଛି ଶୁବୁନି।
ହଁ ହଁ ତାଙ୍କ କଥା ହଁ ମ ହୁଁ ମୋ କତିକି ଲଗେ ତ ମୁଁ ସେଇଥିନାଗି ତାଙ୍କ କତିକି ଲଗେଇ ମନ ହଉନି।
ମୁଁ ପା ଜମା ଲଗଉନି ଫାଷ୍ଟ୍ କଲ୍ ଟା ମୁଁ କରି ଥିଲି ତା ପାଖୁ କିନ୍ତୁ ଜମା କଟିଗଲା ସେଟା ବେକାର୍ ରେ ନଷ୍ଟ ହେଇଗଲା। ଆ ସେଇଥି ପାଇଁ ମୁଁ କରୁନି ମୁଁ ଅଲଗା ଆଡେ କଲେ ଟିକେ କଥା ହେଇ ହଉଚି କିନ୍ତୁ ସେଠି ତା ସହିତ କଣ ହଉଚି ତାର ଫୋନ୍ ଟା ଖରାପେ ଆଉ ହଉନି। ଆ ସେଇଥିପାଇଁ ତାର ଆଜି ସରିଗଲା କହିଲା ଯେତେ ଶୀଘ୍ର ସରି ଯିବ ମୋର ଭଲ। ମୁଁ କହିଲି ହଉ ତୁ ସାରି ଦେ ହଁ ତର ସାରି ଦେ ଆଉ ମୋର ତ ଅଲଗା ପିଲା ସବୁ ଠିକ୍ ଅଛନ୍ତି ମୋର କରିକି ଦେବି ଆଉ।
ହଁ ହଁ।
ହଁ ସେ ସେଇଥିପାଇଁ ତାର ଆଜି ସାରି ସୁରା ଦେଇକି ତାର ଆଜି ମିଟିଂ ଅଛି ପଳେଇଲା। ହଁ ଏଇ ଫୋନ୍ ଆସୁଚି। କଲ୍ ଆସୁଚି କି ତମର? କଲ୍ ଆସୁଚି କି ଘୁଁ ଘୁଁ ହଉଚି?
ହଁ ହଁ ସେଇ କଲ୍ ବା ସେଇ ଝିଅଟି କରୁଚନ୍ତି। ଆଉ ମୁଁ ରିସିଭ ତ କରିପାରିବିନି?
ନା ସେଇଥିପାଇଁ ଘୁଁ ଘୁଁ ହେଇକି ରହୁଚି ଆଉ। ଓହୋ। ଆଉ ରୋଷେଇ କରିନା?
ରୋଷେଇ କରିନେଇ ତ କରିବି ଆଉ।
ହଁ କଥା ହେଇସାଇଲେ କରିଦବ ଆଉ। ଖରା ହେଉଚି ଛୁଆ ଟା ଆସିଲେ ଖାଇକି ଶୋଇପଡିବ ମା ପୁଅ।
ହଁ ହଁ। ନାଇଁ ଏ ଟ୍ୟାକ୍ସ୍ ପୁରଣ କରିବି ଝିଅ କତିକି ଲଗେଇବି ତାପରେ ମମତା ଦେଇ କତିକି ଲଗେଇବି।
ହଁ। ଏ ଯଉ ମମତା ଦେଇ ଯିଏ ସେ ବାହା ହେଇଚନ୍ତି ନା ଢେଙ୍କାନାଳ ଅରୁଣ ହଁ ସିଏ ମୁଁ ତା ତାଙ୍କ ଘରକୁ ଯାଇଚି ମୁଁ ଭାବୁଚି ତମେ ସିଏ। ସେଇଥିପାଇଁ ମୁଁ କ ଥା ହେଇନି ମୁଁ ତମ ଘରକୁ ଯାଇଥିଲି ବୋଲି।
ହଁ ନା ମୁଁ ବା ତମେ ଇଏ ଯେମିତି କହିଲ ମୁଁ ଜାଣିପାଇଲି ମୁଁ କହିଲି
ହଁ ମୁଁ ବା ଯାଇଥିଲି ସେଠି ମୋ ମାମୁଁ ଘରେ ନୁହେଁ କି। ମୋ ଝିଅ ଦିନେ ସେଠିକି ତା ତାଙ୍କ ଘରକୁ ଯାଇଥିଲି ତାଙ୍କ ଶଶୁର ଥିଲେ। ଆ ଇଏ ମୁଁ ତମେ କହିଲ ମୋ ଶଶୁ ର କଲିକତାରେ ମୁଁ ହେଠୁ ଜାଣିପାରିଲି କଲିକତା ରେ କଣ ତାଙ୍କ ଶଶୁ
ହଁ ତା ଶଶୁରର ପା ଏଇ ଆ ଆଠ ତାରିଖ ଦିନ । ହଉଚି ପ୍ରଥମ ରଜରେ।
ହଁ।
ଆଉ କିନ୍ତୁ ପଡିଚି ତିଥି ଅନୁସାରେ ଜୁଲାଇ ଆଠରେ।
ହଁ ଜ୍ୟେଷ୍ଠ ଟା ବା ଦୋମାସୀ ପଡିଲା ଯୋଡା ଜ୍ୟେ
ହଁ ଏଇ ଯୋଉ ଇଏ ପଡିଗଲାନି।
ହଁ ମଳ ମାସ ପଡିଗଲା ହଁ। ଓହୋ। ଶ୍ରାଦ୍ଧ ପଡୁଚି। ତାଙ୍କ ଶଶୁର ସେ ଜଣେ ଥିଲେ ଗୁଣିଆ ଟାଇପ ର ଲୋକ ନା।
ହଁ ହଁ।
ହଁ ମୁଁ ଜାଣିଚି ପା। ତାଙ୍କ ପୁଅ ଭଲ ହେଲା ନା ଆଉ?
ନା ମ ସେଇ ଭଳିଆ ବା। କିନ୍ତୁ ଟିକେ ଚେଞ୍ଜ ହେଲାଣି।